ଭ
ମୁଁ ଆଜ୍ଞା।
କଣ କରୁଚ?
ଏଇଟି ବସିଛୁ ଆଉ
ଖାଇସାଇଲଣି?
ନାମ ଖାଇନୁ ଏଇ ସନ୍ଧ୍ୟା ଯାହା ଖାଇଥିଲୁ ବିସ୍କୁଟ୍ ଚାହା ଆଉ।
ହଁ ଅହ
ଆଉ ତମେ?
ହଁ ମୁଁ ଚା ପିଇଥିଲି ଅଉ ଖାଇନି। ହଁ।
ଆଉ ଆଜି ରୋଷେଇ କଣ କରିଛନ୍ତି?
ହଁ ମାଛ ମାଛ ଭଜା କରିବି।
ଓହୋ ଭାତ ଖାଇବେ।
ହଁ ହଁ ସଜଭାତ। ଓହୋ ତମ ଗାଁରେ ରାମନୀଳା ହଉଥିଲା କି?
ହଁ ହଁ ଏବେ ହଉଥିଲା ଏଇ ରଜରେ।
ହଁ।
ଆଜ୍ଞା-ଆଜ୍ଞା-ଆଜ୍ଞା।
କଣ ହଉଥିଲା?
ସୀତା ଚୋରୀ, ରାମ ବନବାସ ଆଉ ତରଣୀ ସେନ ବଧ ଏଇଗୁରା ଅଉ। ତମେ କିଛି ରାମନୀଳା ବିଷୟରେ ତମ ଭିତରେ କିଛି ଅଭିଜ୍ଞତା ଅଛି।
ହଁ ସୀତା ଚୋରି ଯୋଉ ହେଇଥିଲା।
ଆଜ୍ଞା।
ରାବଣ ଯୋଉ ଚୋରି କରିକି ନେଇଥିଲା ତ।
ଆଜ୍ଞା-ଆଜ୍ଞା।
ହଁ-ହଁ। ସେ ପଞ୍ଚ ବଟିରେ ଥିଲା ବେଳେ ତା ପଞ୍ଚ ବଟିରେ ଥିଲେ।
କିଶିତ ଥିଲେ ଯେତେବେଳେ।
ହଁ ପଞ୍ଚବଟୀରେ ରହିନଥିଲେ।
ଆଜ୍ଞା-ଆଜ୍ଞା।
ଆଉ ପଞ୍ଚବଟୀ ରୁ ଯେଉଁ ରାବଣ
ଆଜ୍ଞା।
ସୁଫନକାର ନାକ କାଟି ଦେଇଥିଲେ ବୋଲିକା ରାମ ଲକ୍ଷ୍ମଣ ହ ସେ ତ ଆଗକୁ ଗଲେ ଆହୁରି ଅଛି ସୁପନକା ପୁଅ କୁ ରାମ ଏ ଲକ୍ଷ୍ମଣ ମାରି ଦେଇଥିଲେ। ସେଇ ରାଗରେ ସୁପନକା ଆସିଥିଲା ବେଶ କରିକିନା ଲକ୍ଷ୍ମଣ କୁ ବାହା ହେବାକୁ କହିଲା। ସେଥିଲାଗି ରାମକୁ ଆଗେ କହିଲା ବାହା ହେବାକୁ ତାପରେ ରାମ ଲେଖନୀ ଦେଇଦେଲେ କହିଲେ ଯାଅ ଲକ୍ଷ୍ମଣଙ୍କୁ ବାହା ହବ। ସେଇଠୁ ଲକ୍ଷ୍ମଣ ଲକ୍ଷ୍ମଣ କତିକି ଗଲା ବେଳକୁ
କିଏ ଲକ୍ଷ୍ମଣ କତିକି ଗଲା ବେଳକୁ
ସୁ ସୁପନକା। ସୁପନକା ଲକ୍ଷ୍ମଣ କତିକି ଗଲା ବେଳକୁ ଲକ୍ଷ୍ମଣ ତାକୁ ରାଗିକି ତଡ଼ିଦେଲେ।
ଆଜ୍ଞା ଯୋଉ ଲକ୍ଷ୍ମଣ କାହାକୁ ସୁପନେଖାକୁ ତଡିଦେଲେ?
ଲକ୍ଷ୍ମଣ ତଡିଦେଲେ ସୁପନଖାକୁ। କହିଲେ ମୁଁ ବାହା ହେଇଛି ମୋର ସ୍ତ୍ରୀ ଅଛି।
ଆଜ୍ଞା।
ହେବିନି ସିଏ ସେଇଠୁ ପୁଣି ରାମ କତିକି ଆଇଲେ।
ଆଜ୍ଞା।
ଏତିକି ଯେମିତି ଆଇିଲେ ସେଇଠୁ ରାମ କହିଲେ ହଉ ତାହେଲେ ମୁଁ ଲେଖିକିନା ଦେଇଦଉ ନେଇଯାଅ ମୋ ଭାଇ ତମକୁ ବାହା ହବ। ସିଏ କଣ ଲେଖିକିନା ଦେଲେ
ଆଜ୍ଞା।
ଯୋଉ ସୁପନକା ଦେଖିଲା କି ସିଏ ସେଇ କାଗଜ ଟାକୁ ନେଇକିନା ଯେମିତି ଦେଇଦେଲା।
ସୁପନକା କାହାକୁ କଗାଜଟା ଦେଇଦେଲା?
ଲକ୍ଷ୍ମଣକୁ ବା
ଆଜ୍ଞା ଆଜ୍ଞା।
ଲକ୍ଷ୍ମଣଙ୍କୁ ଯେତେବେଳେ ନେଇକିନା ଦେଇଦେଲା ଲକ୍ଷ୍ମଣ କଣ କଲା ନା ତା ନାକକୁ କାଟିଦେଲା ସିଏ ସେଇଠୁ ରାବଣ କତିକି ଗଲା ରାବଣ କହି ପିଲା ମୋ ଭଉଣୀର ନାକ କାଟିଦେଲେ ସିଏ ରାମ ଲକ୍ଷ୍ମଣ ନା ସିଏ ପଞ୍ଚବଟିୀରେ ରହୁଛନ୍ତି। ନା ଆଉ ମୁଁ ତାଙ୍କ ଗୋଟେ ସୁନ୍ଦରୀ ସ୍ତ୍ରୀ ଆଣିଚ
ଆଜ୍ଞା।
କୁ ଦେଖିବାକୁ ଯାଇଥିଲି ବେଲି ସିଏ ସେଇଥିଲା ଲି ମୋ ନାକ କାଟିଦଲେ ସିଏ ସେଇଠୁ ଉଁ ରାବଣ ରାଗିଗଲା। ଆଉ ତାଙ୍କର ଭାଇ ଥିଲେ ଦିଶରା ତିଶରା
କାହାର କାହାର କାହାର ରାବଣର?
ରାବଣର ଭାଇ ଥିଲେ ଦିଶରା ତିଶରା
ଆଜ୍ଞା ରାବଣର କେତେଟା ଭାଇ?
ଏ ରାବଣର ତ ମାନେ ମେନ୍ ମେନ୍ ଭାଇ ହେଉଚନ୍ତି ଇଁ ଯୋଉ ଉଁ କୁମ୍ଭକର୍ଣ୍ଣ ମହିରାବଣ ଆଉ ଏଇ ଯୋଉ ବିିବିଷଣ
ଆଜ୍ଞା।
ଆଉ ଇଏ ଦିଶରା ତିଶରା
ଆଜ୍ଞା।
ସିଏ ସେଇଠୁ ଗଲେ ରାମ ଲକ୍ଷ୍ମଣଙ୍କ କତିକି ସିଏ ସେଇଠୁ ସୁପ୍ରନେଖା ବି ତାଙ୍କ ସାଙ୍ଗେ ଗଲା ସେମାନେ କଣ ଚିହ୍ନିଚନ୍ତି ନା ନା ନା ଦିଶରା ତିଶରାଙ୍କ ସହିତ ଗଲା ନା।
ଆଜ୍ଞା ଆଜ୍ଞା।
ସେଇ ଦିଶିରା ତିଶିରାଙ୍କ ସହିତ ଗଲା ଉଁ ଉଁ ସେଇଠୁ ଦଶରା ତିଶରା ଯାଇକିନା ଆଁ ଯୁଦ୍ଧ କଲେ
ଆଜ୍ଞା।
ସେଇଠୁ ଉଁ ରାମ ଲକ୍ଷ୍ମଣ ତାଙ୍କୁ ମାରିଦେଲେ
ଆଜ୍ଞା।
ତାପରେ ରାବଣ କଣ କରିବ କେମିତି ମାନେ ରାଗରେ ତ ପ୍ରଜଲିତ କେମିତି କା ସ୍ତ୍ରୀ କି ଆଣିବ ତା ସ୍ତ୍ରୀ କି ଆଣିବା ବଲି ଏଁ ମାରିଚ ବୋଲି ଗୋଟେ ରାମାୟଣରେ ଥିଲା ରା କ୍ଷା ସିଏ ରାକ୍ଷସ ଥିଲା। ସିଏ ରାବଣଙ୍କ ଇଏରେ ରହୁଥିଲା ନା ସେଥିପାଇଁକା ଆଁ ହୁଁ। ଯୋଉ ରାବଣ ତାଙ୍କୁ କତିକି ଗଲା ତାକୁ ବହୁତ ବୁଝେଇଲା କହିଲା ହେଲା ତୁ ଯୋଉ ମୃଗ ହେଇପାରିବୁ? ନା ନାଇଁ ନାଇଁ ମୁଁ ମୁୃଗ ହେଇପାରିବିନି। ସିଏ ସେଇଠୁ ରାବଣ ତାକୁ କହିଲା କହିଲା ତୁ ଯଦି ମୃର୍ଗ ନ ହବୁ ତାହେଲେ ମୁଁ ତତେ ମାରିଦେବି। ସେଠୁ ମାରିଛ ମନେ ମନେ ଭାବିଲା ମୁଁ ଯଦି ରାମଙ୍କ ହାତରେ ମରିବି ତାହେଲେ ବୈକୁଣ୍ଠ ପୂରକୁ
ହଁ ରାବଣ ହାତରେ ମରିଲେ ନର୍କକୁ ଯିବ।
ଯିବି ଆଉ,
ଆଜ୍ଞା,
ସିଏ ସେଇଠୁ କଣ କଲା ନା କହିଲା ହଉ ମୁଁ ମୂର୍ଗ ହେଇକି ନା ଯିବି ନା ଯେ କେତେବେଳେ ସିଏ ତତେ ତୀର ମାରି ତୋଠି ବାଜିବ ତୁ ସେତେବେଳେ କହିବୁ ତ୍ରାହି ଲକ୍ଷ୍ମଣ ତ୍ରାହି ଜାନକି,
ଯେତେବେଳେ ମାନେ କିଏ କାହାକୁ କହିଲେେ?
ଯୋଉ ରାମ ଯେତେବେଳେ ଗୋଡେଇକିନା ଯିବ ତ ମୃଗ ପଛେ ପଛେ
ଆଜ୍ଞା,
ମୃଗ ଦେହରେ ଯେତେବେଳେ ଶର ବାଜିଯିବ,
ଆଜ୍ଞା,
ସେତିକି ବେଳେ ଶର ବାଜିଲା ବେଳେ
ସେକହିବ ତ୍ରାହି ଲକ୍ଷ୍ମଣ ତ୍ରାହିନ୍ଦନ ଜାନକି କିଏ କହିଲା କିଏ କହିଲା?
ରାବଣ କହିଥିଲା ମାରିଚକୁ।
ଆଜ୍ଞା ବେଶୀ କାହିଁକି ଏକଥା କହିଥିଲେ କି ଯୋଉ ତ୍ରାହି ଲକ୍ଷ୍ମଣ ତ୍ରାହି।
ତ୍ରାହି ଜାନକି ତ୍ରାହି ଲକ୍ଷ୍ମଣ କହିଲେ ସିଏ ଯୋଉ ରାମ ଭାବିବେ ଯେ ଏ ତାହେଲେ ମୁଁ ସ୍ତ୍ରୀ କି ଆଉ ମୋ ଭାଇ କି କିଛି ବିପଦ ପଡିଛି ସେଥିଲାଗି ଏ ଇଏ କଥା କହୁଛି ଆଉ ସିଏ ଫୁଣି ସୁନାର ମୃଗ ହେଲା।
ଆଜ୍ଞା,
ସୁନାର ମୃଗ କଣ କୋଉଠି ଥାଏ।
ନା ନା,
ସେଥିପାଇଁ କି ଆସି ସେଇଠୁ ଗଲା ରାମ ହେରିକା ଦେଖିକିନା
ହଁ
ସୀତା କହିଲା କହିଲା ଆ ଛାଲ ଟାକୁ ଆଣିକିନା ମତେ ଦିଅ ଆଉ ମୁଁ ନେଇକିନା ଅଯୋଧ୍ୟାକୁ ଗଲାବେଳେ ନେଇକିନା ଯିବି ଅଯୋଧ୍ୟାରେ ଦେଖେଇବି ଇଏ ସୁନାର ମୁର୍ଗ କ ତାର ଛାଲ।
ଆଜ୍ଞା,
ରାମ ସେଇଠୁ ଗୋଡ଼େଇ ଗୋଡ଼େଇକା ଗଲେ। ଗୋଡ଼େଇ ଗୋଡେଇକା ଗଲେ।
ହୁଁ
ବହୁତ କେତେ ଦୂର ଗଲା ପରେ ସେଇଠୁ ତା ଦେହରେ ସର ବାଜିଲା। ସିଏ ସେଇଠୁ ତ୍ରାହି ଜାନକି ତ୍ରାହି ଲକ
ଲକ୍ଷ୍ମଣ କହିଲା।
ହଁ ତ୍ରାହି ଜାନକୀ ତ୍ରାହି ଲକ୍ଷ୍ମଣ କହିଲା କହିଲା ଯେମତି ସିଏ ସେ କି ଇଆଡ଼େ ସୀତା ଆଉ ଲକ୍ଷ୍ମଣ ଶୁଣି ପାଇଲେ। ସେ ଆମ ଭାଇଙ୍କର କିଛି ବିପଦ ପଡିଛି ଯେ ଆମ ଭାଇ କହୁଛନ୍ତି ତ୍ରାହୀ ଲକ୍ଷ୍ମଣ ତ୍ରାହୀ ଜାନକୀ
ହଁ
ତ୍ରାହି ଜାନକି।
ଆଜ୍ଞା।
ଏଁ ରାମ ଭାବୁଚନ୍ତି ଯେ ଆଉ ଆମ ଭାଇ ଆଉ ମୋ ସ୍ତ୍ରୀ ଉପରେ କିଛି ବିପଦ ପଡିଚି ଯେ ସେମାନେ ଏଁ କହୁଚନ୍ତି ତ୍ରାହି ଜାନ କି ତ୍ରାହି ଲକ୍ଷ୍ମଣ ସିଏ ସେଇଠୁ ଏଇଆ ଭାବିକିନା ଲକ୍ଷ୍ମଣ ସେଇଠୁ ସୀତାଙ୍କୁ ଛାଡ଼ିକି ସୀତା କହିଲେ କହିଲେ ଯାଅ ତମ ଭାଇ କି କିଛି ବିପଦ ପଡିଚି ତମେ ତାଙ୍କ ପାଖକୁ ଯାଅ।
ଆଜ୍ଞା।
ଲକ୍ଷ୍ମଣ କହିଲେ ମୁଁ ଯିବିନି ଆଉ ତମକୁ ଛାଡି
ଆଜ୍ଞା
କୁଆଡ ଯିବିନି ସିଏ ସେଠୁ ତା
ଆଜ୍ଞା।
କଟୁ ଭାଷା କହିଲେ କଟୁ କଥା କହିଲେ।
କି କିଏ ମାରିଛ ଜାନକି?
ନାଇଁ ନାଇଁ ଜାନକିି କହିଲେ କଟୁଭାଷା ବା ଲକ୍ଷ୍ମଣକୁ?
ଲକ୍ଷ୍ମଣଙ୍କୁ
ଲକ୍ଷ୍ମଣଙ୍କୁ କହିଲେ କହିଲେ ତମ ଭାଇ କି ଏତେ ବିପଦ ପଡିଛି। ଆଉ ତମେ ଯାଉନ ତାହେଲେ ତମେ ବୋଧେ କୋକଟାରେ ଆଇଛ ଆଉ ମତେସ ସ୍ତ୍ରୀ କରିବ ବୋଲି ଆଉ ଏ କଥା ଯୋଉଠୁ କହିଲେ ସେଇ
ଆଜ୍ଞା।
ମୁଁ ତୁମକୁ ମାଆ ପରି ଦେଖେ ତମେ ମତେ କାହିଁକି ଏକଥା କହିଲ ତାହେଲେ ମୁଁ ଯାଉଛି ତମକୁ ଛାଡିକି ଆଉ ଏଇ ତିନି ଘାର ପକେଇକି ଯାଉଛି। ଏଇ ତିନି ଗାର ଡେଇଁବନି ଦେଇଁବନି ଦି ତାହେଲେ ତମକୁ ବିପଦ ପଡିବ।
ଆଜ୍ଞା।
ସିଏ ଯେମିତି କହିଲେ ବିପଦ ପଡିବ। ସେଇଠୁ ଲକ୍ଷ୍ମଣ ଗଲେ ଗଲେ ସେଇଠୁ ମାନେ ରାବଣ କଣ କଲା ମାୟା ବେଶ ଧଇଲା ମାୟା ବେଶ ଧରି କି ନା ସେଇଠୁ ସୀତା କତିକି ଆଇଲା ସେଇଠୁ ସୀତା ଙ୍କୁ ମାଗିଲା କଣ ମତେ ମୋତେ ଖାଇବାକୁ ଦିଅ ନହେଲେ ମୋତେ କିଛି କଣ ରଖିଚ ଦିଅ ସେଇଠୁ ସୀତା କହିଲେ ଆମେ ତ ବନରେ ବୁଲୁଚୁ ଆମ ପାଖେ ଖାଇବାକୁ କାହିଁ କିଛି ଫଳମୂଳ ଅଛି ଆଉ ଖାଇବ ନା
ଆଜ୍ଞା।
ଫଳମୂଳ ଦବାକୁ ସେଇଠୁ କହିଲା କଣ ଘର ଭିତରେ ଦେଲେ ମୁଁ ଖାଇବି ମୁଁ ପା ଯୋଉ ଋଷି ଷି ମୁଁ ଘରେ ଖାଇବିନି ମୁଁ ବାହାରେ ଖାଇବି। ନା ତାହଲେ ଏ ମୁଁ ବାହାରକୁ ଯାଇପାରିବିନି ନା କାହିଁକି ନା ଲକ୍ଷ୍ମଣ ମୋ ମୋ ପାଇଁକା ତିନିିଗାର ଟାଣିକିନା ଯାଇଚନ୍ତି।
ଆଜ୍ଞା।
କିନା ଯିବି ଭାରି ତାହେଲେ ମୋର ଖରାପ ହେବ। ଅଁ ସେଇଠୁ ରାବଣ କଣ କଲା ଗୋଟେ ଗାର ଲିଭେଇଦେଲା ସେଇଠୁ ତଥାପି ସି ତା ଆଇିଲେନି କହିଲେ ନାଇଁ ଆଉ ମୁଁ ତିନିିଗାର ସେୟା ବି ସେଉଠୁ ତାପରେ ପୁଣି ଲକ୍ଷ୍ମଣ ଆଉ ଗୋଟେ ଗାର ଲିଭେଇଲା
ଆଜ୍ଞା।
ହୁଁ ମୁଁ ଯିବିନି ଆ-ଆ ଆହୁରି ଗୋଟେ ଗାର ଅଛି ମୁଁ ଏଇ ଠି ବଢେଇ ଦଉଚି ତମେ ନେଇଯାଅ। ଏ ରାବଣ କହିଲା କହିଲା ସହସ୍ର ଗଣ୍ଠି ତଳେ ଯାହାକୁ ଦାନା ଦିଆ ହୁଏ ସେ ଦାନ ଦାନରେ ଲେଖା ହ ଯାଏନି। ଆଉ ଯେଦି ଦବ ଧର୍ମ ଅଂ ଦାଣ୍ଡେରେ ଛିଡ଼ା ହୋଇକିନା ଦାନ ଦବ।
କାହାକୁ କହିଲେ?
ସୀତାଙ୍କୁ କହିଲେ।
ଆଜ୍ଞା।
ସେ ଯୋଉ ରାବଣ ମାୟା ବେଶ ଧରିକିନା ଆସିଥିଲା ଆଉ ଅଁ ସୀତାଙ୍କୁ କହିଲେ, କହିଲେ ଯଉଁ ସହସ୍ରହବ ସେତେବେଳେ ଯାହାକୁ ଖାଇବାକୁ ଦବ ସେ ଖାଇବା ତମର କିଛି ପୂନ୍ୟ ହବନି। ଆଉ ଯେ-ଯେଦିତ୍